ହୁଁ ତ ହ୍ୟାଲୋ।
ହଁ।
ଗ
ହ୍ୟାଲୋ।
ହଁ ହ୍ୟାଲୋ।
ତମେ ଏବେ କଣ କରୁଛ?
କିଛି ନାହିଁ ବସିଥିଲି ତମେ? ଯ
ଓହ।
ଆଉ ତମେ? ନାଇଁ ନାଇଁ ଖାଇନି। ତମେ କଣ କରୁଛ ଏଠି ତମେ କଣ କରୁଛ?
କିଛି ନାଇଁ ବସିଥିଲି ଆଉ।
ହୁଁ ହୁଁ।
ଆଉ ତମ ଦେହ ଭଲ ଅଛେ? ହ୍ୟାଲୋ।
ହଁ ଆଉ ତମ ଦେହ ଭଲ ଅଛି?
ନା ଭଲ ନାହିଁ।
କଣ ହେଇଛି କି?
ଥଣ୍ଡା ହଉଛି ତାପରେ ଖାସ ହେଇକି ତଣ୍ଟି ଟା ପୁରା ଦରଜ ହେଇଯାଇଛି ଆଉ କଥା ବି କହିହଉନି ଏତେ ଜୋର ସେ ତଣ୍ଟି ଦରଜ ହେଇଛି। ହଁ
ହଁ ମେଡ଼ିସିନ ଆଣିକି ଖାଉନ।
ହଁ ମେଡ଼ିସିନ ଆଣିଛି ଖାଇଛିିବି ଆଉ ଅଛି ରାତିରେ ଖାଇବି ଆଉ।
ହୁଁ ହୁଁ ତଣ୍ଟିରେ କଣ ପୂରେଇଥିଲ କି ତଣ୍ଟି ଦରଯ ହେଇଛି।
ନାଇଁ ଥଣ୍ଡାରୁ ଏମିତି ହେଇଛି। ହୁଁ
ଅ ହ। ଆଉ ତମ ଘର କୋଉଠି?
ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛନ୍ତି।
କଣ କହିଲ?
ମୁଁ କହିଲି ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ଭଲ। ତମେ ଏବେ କଣ କରୁଛ ତାହେଲେ ପଢାପଢି?
ଏଇ ପ୍ଲସ୍ ଥ୍ରୀ କରୁଛି।
ହୁଁ କଣ ଅନର୍ସ ରଖିଛ?
କଣ କହିଲେ?
ମୁଁ କହିଲି କଣ ଅନର୍ସ ରଖିଛ?
ଓଡ଼ିଆ।
ଉ ହୁଁ ଏଇଟା ସେକେଣ୍ଡ ଇୟର ନା ଫାଇନାଲ ଇୟର?
କେ ନାଏଟା ସେକେ- ନାଇଁ ସେକେଣ୍ଡଇଅର।
ଓହୋ।
ଆଉ ତମେ କଣ କରୁଛ?
ମୋର ବି ସେଇ ଡିପ୍ଲୋମା ଆଉ।
ଓ ହୋ।
ହଁ।
କାଇଁ ପ୍ଲସ୍ ଥ୍ରୀ କଲେନି ନା ପ୍ଲସ୍ ଥ୍ରୀ କରିକି ଡିପ୍ଲୋମା କରିଛ?
ନାଇଁ ନାଇଁ ପ୍ଲସଥ୍ରୀ ଇ କରିଥିଲି ସେଟା ଅଧାରୁ ଆସିକି ଡିପ୍ଲୋମା କଲି ଟିକେ ଇନକମ କରିବାର ଅଛି ତ ଜଲଦି ତ ସେଥିପାଇଁ ଡିପ୍ଲୋମା ରେ ପଶିଗଲି ଆଉ।
ଓହୋ।
ହଁ। ଆଉ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ମାମା, ବାବା, ପୁଅ ଆଉ ଏମିତି ଅଛନ୍ତି ଦାଦା, ଖୁଡି
ଆଉ ଦାଦାଙ୍କର ପୁଅ ଝିଅ କେହି ନାହାନ୍ତି?
ହଁ ଅଛନ୍ତି ଦି ଜଣ ଝିଅ
ତା ନାଁ କଣ? ଆଁ
ନିଶା ଅନିଶା।
ଆଉ ତମ ଭାଇଙ୍କ ନା?
ତାଙ୍କ ନା
କଣ କହିଲ ଉଁ ହୁଁ। ଏଇ କୁନିନ୍ଧା ଟା କୋଉ ଡିଷ୍ଟ୍ରିକ୍ ରେ ଯାଉଛି କହିଲ? ହ୍ୟାଲୋ। ହ୍ୟାଲୋ।
ତୁମର ରୋଷେଇ ସରିଲାଣି?
ନାଇଁ ନାଇଁ, ରୋଷେଇ ଚାଲିଛି।
ଆଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ତ, ପଚିଶି ତିରିଶ ଜଣ ମେମ୍ବର। କାହା କଥା କହିବି? ଆମର ସେଟା ଘର।
ଓ ହୋ।
ହଁ। ପଚିଶି ତିରିଶ ରୁ ବାହାରେ ରହୁଛନ୍ତି ତିନି ଜଣ
ଓ ହୋ।
ଆଉ ସବୁ ଘରେ ଅଛନ୍ତି ଆଉ ଏବେ ଘରେ ବାବା ନା ବାବା ନାହାନ୍ତି। ହଁ ଆମ ଗାଁ ରେ ବି ଏତେ ବଡ ଫ୍ୟାମିଲି କାହାର ନୁହେଁ।
ଓ ହୋ।
ଅମର ଯେତିକି ଘର। ଯଦି କ ଏକଜାମ୍ ରେ ବିଗେଷ୍ଟ ଫ୍ୟାମିଲୀ କାହାର ଆସିବ ତାହେଲେ ଆମ ପରିବାରକୁ ମୁଁ ମାରିଦେବି ଆଉ।
ତ ଏତେ ବଡ଼ ଫ୍ୟାମିଲି ଯେହେତୁ
ଆଉ ତମର ବୟଫ୍ରେଣ୍ଡ୍ ଗାର୍ଲଫ୍ରେଣ୍ଡ କିଏ ବୟଫ୍ରେଣ୍ଡ୍ ଅଛନ୍ତି ନା ନାହାନ୍ତି? ହେଲୋ। ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ତମର କିଏ ଅଛନ୍ତି ନା ନାହାନ୍ତି? ଆଁ?
ତମ ରୋଷେଇ ସାରିଲାଣି?
ମୁଁ ତମକୁ କଣ ପଚାରୁଛି? ହ୍ୟାଲୋ।
ହଁ।
ମୁଁ ତମକୁ କଣ ପଚାରୁଛି? ହୁଁ!
ହ୍ୟାଲୋ।
ହ୍ୟାଲୋ। ତମର ଆଉ କିଏ ବଏଫେଣ୍ଡ ଅଛି?
ଅଛନ୍ତି? ନାହିଁ।
ନାହାନ୍ତି ତାହେଲେ କେହି?
ହେଲେ ତମ ଗାଁରେ କଣ ସବୁ ଅଧିକ ଫେମସ୍? କଣ ପୂଜା ପର୍ବ ଏମିତି?
କଣ କହିଲ?
ତମ ଗାଁରେ କଣ ଏତି ଅଧିକା ଫେମସ୍ କଣ ପୂଜା ପର୍ବ?
ଆମ ଗାଁ ରେ ଦଶହରା ଫେମସ୍।
ଓହୋ। ଦସରା କେମିତି କଣ ହୁଏ?
ଦଶହରା ବଡ ଆକାରରେ ହୁଏ ତାପରେ ଦୋକାନ ମୀନା ବଜାର ସବୁ ପଡେ ଯାତ୍ରା ଫାତ୍ରା ହୁଏ ହ ବହୁତ ପା ଲୋକ ଆସନ୍ତି।
ହୁଁ।
ମେଢା ଭଲସେ ତିଆରି ଭଲସେ ତିଆରି ହୁଏ ଆଉ। ମାନେ ଆମ ଭୁବନରେ ଯେମିତି ମେଢ଼ ହୁଏ ତାଠୁ ଟିକେ ଭଲ ହୁଏ ଆଉ।
ଓ ହୋ।
ମାନେ ଭୁବନ ସେଠୁ ଦଶ କିଲୋମିଟର ହବ ଆମ ଗାଁ ରୁ ମେ ଭୁବନରୁ ଲୋକ ଆସିକି କହିଥିଲେ ଆମ ଭୁବନରେ ଏମିତି ମେଢ ହେଇନଥିଲା। ଆମ ଗାଁ ରେ ଯେମିତି ହେଇଥିଲା ହଁ।
ନା ହଉ। ଆଉ କଣ ସେମିତି?
ଆଉ କଣ ଆଉ
ଏବେ ଯୋଉ ରଜ ଗଲା କେମିତି କଣ ସେଲିବ୍ରେଟ କରିଥିଲେ?
ରଜରେ ତ ଆମେ ଖେଳୁ ପ୍ରତିବର୍ଷ
କଣ?
କ୍ରିକେଟ ଖେଳ ପ୍ରତିବର୍ଷ
ରଜରେ ବି ଛୁଟି ନାହିଁ ରଜରେ ବି ଖେଳ
ହଁ ତାପରେ ରଜମହସ ବି ହେଇଥିଲା।
ହଁ।
ଏମି ସବୁ ଏଇଠି ହେଇଯାଇଥିଲେ ଆଉ।
ଓହୋ। ହଁ ରଜ ମହଉଚ୍ଛବ କେମିତି କଣ ହଉଥିଲା?
ଯେମିତି ହବା କଥା ସେମିତି ହଉଥିଲା ଆଉ।
ଜାମେତି ବୋଲେ କେମିତି କଣ କିଛି କମ୍ପିଟିସନ ହୁଏ?
ସବୁ ହୁଏ ଏ ଟୁ ଜେଡ।
ଓହୋ।
ଜିଲାପି ଜମ୍ପ ରୁ ଲାଗେଇକି ଅଖା ରେସ ସେ ରନିଂ ରନିଂ ଫନିଂ ଯାହା ସବୁ ଅଛି ସବୁ ହୁଏ।
ଯାହା ହଉ ତାହଲେ ଏତେ ଭଲ ସେ ହଉଛି ଆଉ। ଯାହା ହଉ ଏତେ ଭଲସେ ହଉ
ହୁଁ ଆଉ ତମ ଗାଁରେ?
ହଁ ଆମ ଘାରେ ବି ସେମିତି ହୁଏ।
କଣ?
ଆମ ଘରେ ରଜ ହୁଏ ମକର ସଂକ୍ରାନ୍ତି ହୁଏ ଆଉ ହୋଲିରେ ଯୋଉ ନନ୍ଦ ଯେମିତି କି ଆସିକି ଗୋପାଳ ମାନେ ଖେଳନ୍ତି ଗୌଡ ବାଡ଼ି ଏମିତି ସବୁ।
ହୁଁ ହୁଁ ହୁଁ ହୁଁ।
ହଉ ମୁଁ ତାହାଲେ ଟିକେ ପରେ କଲ କରୁଛି ହା।
ହଉ ହଁ ହଁ।